ହ୍ୟାଲୋ।
ହଁ କଣ କରୁଛନ୍ତି।
କିଛି ନାହି ବସିଛି ତମେ କଣ କରୁଛନ୍ତି?
ମୁଁ ଏଇ ଖାଇକି ବସିଥିଲି ଆଉ।
ଆଛା କଣ ଖାଇଲ?
ହଁ କଣ ଖାଇବି ପଖାଳ ଭାତ ଖାଇଛି ଆଜି।
ସକାଳୁ ପଖାଳ ଭାତ।
ସଖାଳୁ ପଖାଳ ଖାଇଦେଲେ ପେଟ ଥଣ୍ଡା ରହିବ ମୁଁ ପଖାଳ ଖାଇଦେଇଛି।
ଆଛା ଆଗକୁ ତ ରଥଯାତ୍ରା ଆସୁଛି। କଣ କଣ କେମିତି କଣ ତମର କଣ କଣ ଭାବିଛ କଣ କରିବ ରଥଯାତ୍ରାରେ?
ରଥଯାତ୍ରାରେ ଆଉ କଣ କରିବୁ ରଥଯାତ୍ରାରେ ମୁଁ ତ ଯାଇ ବର୍ଷ ଆଉ ଯାଇପାରିବିନି ଯାହା ଲାଗୁଛି ଯାଇଥିଲି ଆର ବର୍ଷ।
ହୁଁ।
ଯୋଉଁ ଭିଡ଼ କହିବା କଥା ନାହିଁ।
ଆଚ୍ଛା।
ଭଉଣୀ ମୋ ଆମେ ସବୁ ଯାଇଥିଲୁ ଗୁଣ୍ଡିଚା ଦିନ ଯାଇଥିଲୁ।
ହୁଁ।
। ଠୁ ବସ ରେ ଗଲୁ ଯାଇକି ପହଞ୍ଚିଲେ ଯାଇକି ପହଂଚିଲୁ ପଳେଇ ଯାଇଥିଲୁ ରାତିରେ ଯାଇଥିଲୁ ଆମେ। ରାତିରେ ଯାଇଥିଲୁ ମାନେ ଗୁଣ୍ଡିଚା ପୂର୍ବ ଦିନ ଯାଇଥିଲୁ। ସକାଳୁ ସକାଳୁ ଦେଖି ବୋଲି ସଖାଳେ ଦେଖିଲା ବେଳକୁ ଠାକୁର ଆସି ସିନାହାନ୍ତି ମୂଳରୁ କେତେ ଦୂରରେ ଅଛନ୍ତି ଏଉଠୁ ଭିଡ ଯେ ବଡଦାଣ୍ଡ ପୂର୍ବରୁ ଭିଡ ପ୍ରବଳ। ଆଉ ସେ ପାଣି ଖରା ଦିନ ପୁଣି ଖରା ପ୍ରବଳ ହଉଥିଲା ପାଣି ସ୍ପ୍ରେ ମାରୁଥିଲେ ଆଉ ଆମେ ଦେଖୁ ଠାକୁରଙ୍କ ପାଖକୁ ଦେଖୁ ଦେଖୁ ସକାଳୁ ଲାଇନ ମାନେ ଅଛୁ ହେଇଗଲା ସାଢେ ଏଗାରଟା ଖଣ୍ଡେ ହେଇଗଲା ଠାକୁରଙ୍କ ପାଖରେ ପହଞ୍ଚି ପହଞ୍ଚୁ।
ଆଚ୍ଛା। ।
ଆଉ କ ଦେଖିବା ବ ବହୁତ ଦିଡ ଏ ବର୍ଷା ଆଉ ଆମେ ଯିବା ଏ ବର୍ଷା କି?
ଆଉ ଘର ଲୋକ ସହିତ ଯାଇଥିଲ ନା କଣ?
ନା ମୋ ଭଉଣୀ ମୁଁ ଆଉ ମୋ ସାଙ୍ଗ ମାନେ ଯାଇଥିଲୁ ମୁଁ ରହୁଥିଲି ଭୁବନେଶସୁରରେ ରଥିଲି ସେ ମୋ ସାଙ୍ଗ ଦି ଜଣ ଭଉଣୀ ମୁ ଯାଇଥିଲ ଭୁବନେଶ୍ୱର। ।
ସେଠି କେମିତି କଣ ବୁଲାବୁଲି କଲ?
ବୁଲାଲିଆକୁ କହୁଛି ଏଗାରଟା ହେଇଗଲା ଠାକୁର ଦେଖିକି ଟିକି ନାଗରୁ ତାପରେ ସେଠୁ ସମୁଦ୍ର ଗଲୁ ଚାଲି ଚାଲି ତ ସବୁ ରଥ ଟାଇମରେ ସବୁ ଗାଡି ଫାଡି ବନ୍ଦ କରିଦେଇନଥାନ୍ତି କି ଯୋଉ ବଡ ଦାଣ୍ଡ ପଟେ।
ହଁ।
ଯାଇ ହୁଏନି ସେଇ ଚାଲି ଚାଲି ସମୁଦ୍ର ଯ କ ଗଲୁ ତାପରେ ସମୁଦ୍ରରେ ଗାଧ ଗାଧି କରିକି ପୁଣି ସେଇ ଚାଲି ଚାଲି ଆସିଲୁ ପୁଣି ବରଦାଣ୍ଡ ପାଖକୁ ରଥ ଟାଣିବା ପାଇଁ ଆଇଲା ବେଳକୁ ଠାକୁର ରଥ ଟଣା ହେଲାଣି ଯେତେବେଳ ତିନିଟା ଖଣ୍ଡେ ଦିଟା ଖା ତିନିଟା ପାଖାଖି ହେଇଥିଲା। ଆଉ ରଥ ଟାଣା ହେଲାଣି ଆଉ ତାପରେ ରଥ ଟାଣିଲୁ ଆମେ ଯୋଉ ଟାଣି ପାରିଲୁ ପୋଲିସ ଖାଲି ତ ଟାଣୁଛନ୍ତି ସେ ଟାଣିବାକୁ ହିଁ ଦଉନାହାନ୍ତି। ତ ସେ ମୁଁ ତ ଯାଇକି ଟିକେ ଛୁଇଁଲି ହେଲେ ଜଗନ୍ନାଥ ରଥ ଆଉ ଯୋଉ ବଳଭଦ୍ରଙ୍କର ଛୁଇଁଛି ଆଉ ସୁଭଦ୍ରା ରଥ ଟାଣି ପାରିଲନି ଟିକେ ନ ଭଲେ ଛୁଇଁକି ଟଣ ଦଉ ଆଉ ଛୁଇଁବା କଥା ର ଦଉଡ଼ି।
ଆଚ୍ଛା।
ହଉ ମୋ ଭଉଣୀ ତାର ଜମା ଛୁଇଁ କିଛି କଲାନି ତାର ଠିଆ ହେଇଲା ଗୋଟେ ଜାଗ ଠିଆ କଲୁ ଲୋକ ପୁରା ଚାପି ଦଉଛନ୍ତି ନା ଆଗକୁ ଯାଇପାରିବ ନା ପଛକୁ ଯାଇପାରିବ ପ୍ରବଳ ଭିଡ। ଆଉ ଆସିଲା ବେଳକୁ ଖାଲି ପାଦରେ ଆସିଲୁ ଆମେ ରଥ ଜାତରେ ଚପଲ ପଳେଇଲା କୁଆଡେ ଲୋକ ନେଇଗଲେ ଚପଲ ଗୋଡରୁ । ଏତେ ଭିଡ଼। ନା ଯଉ ବୁଲି ପାରିବେନି ବା ଯେମିତି ଠିଆ ହେଇଥିବ ସେମିତି ଆଉ ଚପଲ ଗୋଡ ଉପରେ ଚଢିଗଲେ ଲୋକ ଆଉ ଚପଲ ଖୋଲିଦେଲୁ ଗୋଡ ଚପଲ ତାର ଗୋଆଡ ଏତେ ଭିଡରେ ପଳେଇଗଲା ଆଇଲା ବେଳକୁ ଖାଲି ରେ ଆଇଲୁ ବସ ବସିକି ଆଉ। ଏତେବେଡ ।
ଆମର ବି ସେମିତି ଏପଟେ ହୁଏ ଆଉ ଯେ ଆମର ଗୋଟେ ରଥ ଗୋଟେ ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଟଣା ହୁଏ ଏପଟେ ଆମର ଆଉ ଭିଡ ହୁଁ ଆମର ଆଡେ ଏପଟେ ଆଉ ଭିଡ଼ ତ ପ୍ରବଳ ହୁଏ ଏପଟେ
ଓ । ମେ ପୁରୀ ପୁରୀ ଯାଇନ କି
କଣ କହିଲେ?
ବୋଲି ମୁଁମ ପୁରୀ ଯାଇଥିଲୁ ସେ କଥା କହୁଥିଲି ତମେ ଘରେ କଥା ଯୋଉ କହୁଛ ଆମର ଗାଁରେ ଯୋଉ କରନ୍ତି ରଥ ପିଲାମାନେ
ଆଛା ଆମର ପଟେ ଏମିତି କରନ୍ତି ଆଉ
ଓହୋ ଦତିନିଟା ଗୋଟେ ର ଥରେ ତିନିଟା ଉପରେ ବସେଇକି ଟାଣୁଛ।
ହଁ।
ତ ଆଉ କଣ ସବୁ କର କଥା ଏଥିରେ
ଆମର ବି ଆମ ସେପଟେ ଆମ ଥାତରେ ଟାଣା ହୁଏ କାଦୁଅ ବହୁତ କାଦୁଅ ହେଇଯାଇଥାଏ କାଦୁଅ ଫାଦୁଅରେ ସବୁ ମୁଁ ଯାଇ ରାସ୍ତାରେ ତ ଆମେ ବହୁତ ଭିଡ ବାଇକ୍ ନେଇକି ଯିବା ବହୁତ ଭିଡ ଲାଗେ ଆଉ ହଁ ସେଠି ଯାଇକି ପହଞ୍ଚିକି ବାଇକରେ ପୁଣି ଷ୍ଟାଣ୍ଡ ରଖିବା ଟିକେଟ କରିବା କେତେବେଳେ ଜାଗା ପାଇବା କି ନାଇଁ ତାପରେ ଯିବା ସବୁ ଯାଇକି ରଥକୁ ଟାଣିଲେ ତ ପୁଲିସ ସବୁ ଧରିଥିବେ ଟାଣି ହେବନି ଦେଲେ କେତେବେଳେ କେମିତି ଟାଣିବା ଯଦି ପୁରା କାଦୁଅ ହେଇ ରାସ୍ତା ହେଇଯାଇଥିବ। ତ କାଦୁଅ ହେଲେ ବି ଟାଣିବାର ରଥକୁ ଯାହାହେଲେ ଆଇଛୁ ମାନେ ଟାଣିକି ରଥକୁ ଜଗାକୁ ନଟାଣିକି ଆସିପାରିବା ଆସିବାନି। ଆଣିକି ଆସିବା ତାପରେ ସେପଟେ ଆମର ସବୁ ମେଳା ପଡିଥାଏ ମାନେ ମୀନା ବଜାର ଭଳିଆ ପଡିଥାଏ ସବୁ ମୀନା ବଜାର। ସବୁ ଆମେ ତାପରେ ସେଡେ ବୁଲାବୁଲି କରୁ ଟାଣିକିନା ଆସିକି ବୁଲି ବୁଲା ସବୁ କଣ କିଏ କଣ କିଣିବ ଯଦି କିଣିକିନା ଆସୁ ତାପରେ କଣ ଖାଇବା ପିଇବା ହେଇଥିବ ଖାଇ ଖୁଆ ସବୁ ଆସୁ ସେପଟୁ ରାତି ନଅଟା ଦଶଟା ହବ ସବୁ ବାହାରିକି ତାପରେ ଆସିବା। କୋଉ ଦିନ କୋଉ ଦିନ ତ ଲୋକଙ୍କର କେତେ ଗାଡି ଚୋରି ହେଇଯାଏ ସେଠି।
ହଁ ଭିଡ ହଉଥିବ।
ହୁଁ ଆମର ତ ଏପଟେ ଚପଲ ପିନ୍ଧିକି ରଥ ଟାଣି ଦିଅନ୍ତି କଣ କହିବେ ଲୋକଙ୍କୁ ଆମେ କେବେ ଚପଲ ପିନ୍ଧିବା ଆମ ସାଙ୍ଗଛୁଆ ଆମେ ଟାଣୁନା ଆମର ଚପଲ ସବୁ ଗୋଟେ ଜାଗାରେ ରଖି ରଖିଦବା ଦେଖିକି ଦୋକାନ ଦୋକାନ ସାଇଡ ଦେଖିକି ଗୋଟେ ରଖିଦବା ଆଉ ଯିବା ଟାଣିବା। ଆଉ ପାଣି ଯୋଉ ଛାଡନ୍ତି ପାଣି ଛାଡିବା ତ ପୁରା ଓଦା ହେଇଯିବ ଆଉ ପୁରା ଡ୍ରେସ ଫ୍ରେସ ସବୁ ଓଦା ହେଇଯିବ କେ କେତେ ପାଣି ଛାଡିବେ।
ଏଇ ଯୋଉ ସ୍ପ୍ରେ ଭଳିଆ କରୁଥିବ।
ହୁଁ ବାଦ ଯୋଉ ବା ମଟର ଯୋଉ ଗାଡି ଆସେନି ନା। ଅଟୋ ଟ୍ୟାଙ୍କ ଯୋଉ ହୁଁ।
ହୁଁ ହଁ କୋଉ ଜାଗାରେ?
ଝାଡା କେମିତି କ କହିବି? ତମେ ଆଉ
ହଁ ପ୍ରାୟ ଜାଗାରେ ତ ଏବେ ରଥ ଟଣା ହଉଛି ଆଉ।
ହୁଁ।
ଆମର ବି ଗାଁ ରେ ଏଠି ଟାଣୁଛନ୍ତି ଛୋଟ ପିଲା ଯୋଉ ରଥ କରିକି କିନ୍ତୁ ଆମେ ପୁରୀ ଯାଇଥିଲୁ ଆର ବର୍ଷ।
ପାଠ ସବୁ ଯୋଉ ଆଉ କଣ ତାପରେ ଆମର ତ ଘରେ ସବୁ ପୂଜାପାଠ ସବୁ କରାହୁଏ ସକାଳୁ ଉଠିକି ତାପରେ ସବୁ ଆମର ଲିପା ଫିପା ସବୁ କରାହୁଏ, ଘର ଫର ଧୁଆ ହୁଏ ଆର ପୂଜା ଫୂଜା କରିକି ସବୁ ମନ୍ଦିର ଫନ୍ଦିର ଯାଆନ୍ତି ରଥଯାତ୍ରାରେ। ପିଠାପଣା ବି କରନ୍ତି କେତେ ପିଠାପଣା ଖାଇକି ସବୁ ଆସୁ ଆଉ।
ଉଁ ହୁଁ -ହଁ ରଥଯାତ୍ରା ହୁଏ ଆଉ। ରଥଯାତ୍ରା ଯୋଉ ନଅ ଦିନ ବି ଠାକୁର ଯୋଉ ରହନ୍ତି ଉଁ ରହନ୍ତିନି ବାହୁଡ଼ା ପର୍ଯ୍ୟନ୍ତ।
ବାହୁଡା ପର୍ଯ୍ୟନ୍ତ ରହିଲା ପରେ ଆମରି ଏଇ ଗାଁରେ ଯୋଉଠି ରହୁଛୁ ସେ ଠାକୁର ରହିବେ ନଅ ଦିନ ଆସିକି। ରହିଲା ପରେ ଯୋଉ କ୍ଷିରି ସବୁ ଭୋଗ ହବ ମାନେ ଯୋଉ ମାଉସୀ ମା ମନ୍ଦିରରେ ଯୋଉ ଠାକୁର ରହନ୍ତି ପୁରୀରେ ସିନା ମା ମାଉସୀ ମା ମନ୍ଦିରରେ ରହନ୍ତି। ଆଉ ଏମିତି ଉ ଅଲଗା ଖାଇବା ମାନେ ପିଠା ପଣା ହେଇକି ମାଉସି ମା ମନ୍ଦିର ଯେମିତି ଯାଆନ୍ତି ସେମିତି ଯା
ହୁଁ ହଉ ଆସିବ ଏଇଆ ଆସୁଛି ମାନଙ୍କୁ ସମସ୍ତଙ୍କୁ ନେଇକି ଆସିବ। ପଡେ ଆମର। ରଥ ଥରେ ଦେଖିକି ଯିବ କେମିତି ହଉଛି ସବୁ ମେଳା ଫେଳା ପଡୁଛି ନା କେତେ କଣ? ଭଲ ଭଲ ସବୁ ଦୋକାନ ଦୋକାନ ବସିଥାଏ ସବୁ ଖେଳନା ଫେଳନା ଜିନିଷ ବୁଲା ବୁଲାକ ଯିବେ ଆଉ। ହଁ, ମୀନା ବଜାର ସବୁ ପଡୁଛି ଆମର।
ମୀନା ବଜାର ସବୁ କଣ ମାନେ ଯୋଉ ଏଇ ସବୁ ନର୍ମାଲ୍ ଯେମିତି ମାର୍କେଟ ଭଳିଆ ସବୁ ବିକ୍ରି ଫିକ୍ରି ନା ଆଉ କଣ?
ହୁଁ, ମୀନା ବଜାର କହିଲେ ଏମିତି ଖେଳନା ଜିନିଷ ସବୁ ବିକ୍ରି ହୁଏନି ନା ଖେଳନା ଜିନିଷ, ଝିଅ ପିଲାଙ୍କର ଯୋଉ କାଚ ଫାଚ ସବୁ ଆସେ ଯୋଉ ଖାଇ ଦୋଳି ଫାଇ ଦୋଳି ସବୁ ଡ୍ୟାନ୍ସ ସବୁ ଆସେ ସେଇଠି ଖେଳ ଆଉ। ଖେଳ ଆସେ ସବୁ ଜିନିଷ ପତ୍ର ଆସେ ସୁନା ଯୋଉ ଚେନ୍ ପେନ୍ ନୁହଁନା ଯୋଉ ସୁୁନା ସୁନା ଚେନ୍ ଯୋଉ
ହଁ ହଁ।
ହୁଁ, ଷ୍ଟେସନାରୀ ଯୋଉ ସବୁ ସେଇଗୁରା ସବୁ ଆସେ ବଡ଼ ବଡ଼ ସବୁ ଯୋଉ ଛୁଆମାନେ ଯୋଉ ଖେଳନ୍ତି। ହଁ ଛୁଆ ଛୁଆ ମାନେ ଯୋଉ ସେମତି ଗାଡ଼ି ଯୋଉ କାର୍ ଯୋଉ ବୁଲୁଥିବ ଯୋଉଁଟା ସେଟା ବି ସବୁ ଆସେ ରଥଯାତ୍ରାରେ ଆମର। ସବୁ ଆମେ ବୁଲି କାଦୁଅ ହେଇଯାଇଥା ନା ସେ ଜାଗା ଗୁରା ବର୍ଷା ଦିନ ନା ଏଟା। ଆଉ ତ ଭିଜି ଭିଜିିକି ଯାଉ ହେଲେ ବି ଦେଖ ଖିକି ଆସିବା ଜଗାଙ୍କୁ
ହୁଁ ସେଟା ଗୋଟେ ଭଲ ମଜା ଲାଗେ ଆଉ ଯୋଉ ପାଣି ସ୍ପ୍ରେ ହଉଥିବ।
ହୁଁ
ଭଲ ମଜା ଲାଗେ କିନ୍ତୁ ଆଉ।
ହୁଁ ବର୍ଷା ବର ଭିଜି ଭିଜି ଟାଣିବ ଟା ଭଲ ମଜା ଲାଗିବ। ବର୍ଷା ହଉଥିବ ଝିପିଝିପି ବର୍ଷା ହଉଥିବ ଇଆଡେ ରଥ ଟାଣୁଥିବ ଭଲ ଲାଗିବ। ଏମିତି ନର୍ମାଲ ଟାଣିଲେ ପାଣିରେ ବର୍ଷାରେ ଭଲ ଏତେ ନାଇଁ ଆଉ।
ହୁଁ
ହ
ଯିବା ଟାଣିଆ ରଥ ଆଉ
ହୁଁ ଆମର ସବୁ ରଥକୁ ପୁରା ରଙ୍ଗୀନ କପଡା ଦେଇକି ଦେଖିବ କେତେ ସୁନ୍ଦର କରିଥାନ୍ତି ଏପଟେ ପତକା ଫତକା ମାରିକି କେ ଏତେ ସୁନ୍ଦର କରିଥାନ୍ତି ପୁରା ରଥ ତଳେ ଲୋକ ବସିଥାନ୍ତି।
ଏଇ ଚକ ଗୁଡା ବି ସବୁ ହେଇଥିବ।
ହୁଁ ହୁଁ! ହଉ ତାହେଲେ ଏଇ ବର୍ଷ ମଉସା ମାଉସୀଙ୍କୁ ନହେଲେ ନେଇକି ଆସିବ ଆଉ।
ହଁ ଆମ ସବୁବେଳେ କେମିତି ଟଣା ହଉଛି କହୁଛ ତ ଏତେ ଭିଡ ଏତେ ସବୁ କଥା ପଢୁଛି। ଯିବା ନହେଲେ ଆଉ ଦେଖିବା।
ନେଇକି ଆସି ଭଲ ଜାଗାଟା ଆମର ଏପଟେ ବି ଭଲ ହେଉଛି ନା ଜାଗା ଟା ବି ଭଲ ଅଛି ଦେ କିଆ ଗୋ ମୀନା ବଜାର ଫିନା ବଜାର ସବୁ ପଡିଛି ବୁଲାବୁଲି କରିକି ଯିବ ଆଉ।
ଓହୋ ହଉ ତାହେଲେ ଠିକ ଅଛି ଆଉ। ହଁ ହଁ ହଉ ଠିକ୍ ଅଛି ରଖ। ହଁ